ହ୍ୟାଲୋ।
ଆଁ?
ହ୍ୟାଲୋ।
ହଁ ଭାଇ କୁହ।
ଆଉ ଆଉ କଣ ଘରେ ସବୁ ଭଲ?
ହଁ ଭଲ ସବୁ। ମୋର ପା ମୋ ଆର ମୋବାଇଲ ଟାକୁ ମୋ ପୁଅ ପା ବାଡ଼େଇକି ପା ଏ ଚଗଲାଟା ରେ ପାଣି ପକେଇଥିଲା ଆ ତା ମଦର ବୋର୍ଡ ଉ ଗଲା ନଷ୍ଟ ହୋଇ।
ଏଇଁ ବାହା ସାହା ହେଇସାରିଲଣି?
ଆଁ ମୋର ପୁଅଟେ ଦି ବର୍ଷ ହେଲା।
ଓହୋ। ଆଉ ମାନେ କେମତି ମାନେ କାଷ୍ଟ ଫାଷ୍ଟେ ପଚାରିବନି ହେଲେ ଆଉ।
ଉଁ?
କାଷ୍ଟ ଫାଷ୍ଟେ ପଚାରିବନି।
ନାଇଁ ମ ଏରା କଣ କାମ ଆମେ ଏତେ ପର୍ସନାଲ ପଚାରିବା ନା କି?
ହଁ ପର୍ସନାଲ କଥା ବେଶି କ ନର୍ମାଲ ହିନ୍ଦି ଗୁଟେ ପଦ ଚଳିବ ହେଲେ ସବୁ ବେଲେ ଆଉ ଗଲା।
ଗଲା ସବୁ ଆଉ ଏଇ ହିନ୍ଦି ଚାଲୁ। ନାଇଁ।
ହଁ ଏମିତି କଣ ହଉଚିକି?
ହୁଁ।
ଯାହା ହଁ ଖାଇ ଖାଇକି ଉଠିଲି ଏଇନା ଆଉ।
ହଁ ହଉ ଆଉ କଣ ଏବେ ଯୋଜନା ଚାଲିଚି?
ଯୋଜନା କଣ ଇଏ ତ ଚାଲିଚି ଆଉ ଟିକେ
ହୁଁ।
ରେଡି ଫେଡି ଟିକେ କରାହଉଛି ପଇସା ପତ୍ର ପାଇଁ ଆଉ।
ସେଣ୍ଟ୍ରେଟିଙ୍ଗ କୋଉଟାରେ କରୁଚ କଲର କଲର।
ନାଇଁ ନାଇଁ ଏ ଗ୍ରୋ ଗ୍ରୋ।
ଗ୍ରୋରୁ ଆଁ। ବାଜୁଛି ନା କଟୁଛି?
ନା ମ କ ବାଜୁଚି ଗୁରେ ଆଉ କଟୁଚି ଗୁରେ ଆଉ।
ଫାଷ୍ଟ ଡିପୋଜିଟ୍ କେତେ ନଉଚି?
ଯେତେ ଡିପୋଜିଟ୍ କର ତମେ ପଚାଶ ରୁ ବି ଚାହିଁଲେ କରିପାରିବ।
ତା ଲିଙ୍କଟା ଟିକେ ପ ଲିଙ୍କଟା ପଠେଇବ କି?
ହଁ ମୁଁ ପଠେଇଦେବି।
ଲିଙ୍କଟା ପ
ମାନେ ଏନ୍ତି ନଲେଜ ଥିବା ଦରକାର। ଏମିତି କ୍ୟାଣ୍ଡେଲ ତମକୁ ଫାଇଲେ ଯାଇକିନା କରିବୁନା ଆଉ ଶଖିବାକୁ ପଡିବ ହେଟା।
ହଁ ଶିଖିବାକୁ ଯେ ସେ ମାନେ ମୁଁ ବି ସେଇ ଯୋଉ କ କଲର ଟ୍ରେଡିଂ ରେ ଇଏ କରୁ ଥିଲି ଦମନଟା ଦଉଥିଲି ଦମନଟା ଏଇଟା ଶଳା ବାଜେ ହେଟା ସବୁ ଗଲ୍ ତଥାପି ମୋର କଟିନି। ଏଟା ଆଉ ତଥାପି କଣ୍ଟେ ମାରଦେଇକି ହେଟା ସବୁ ଉଡେଇଦଲି। ଦେଖିଲି ଯେମିତି କଟି କଟି ଆସିଲା ଏଟା ଦେଖିଲି ଯେମିତି କଟିଲା-ଲା-ମୁ-ଲା-ମୂଳରୁ ତ ନୁହଁ ଲାଭରୁ ଯେମିତି କଟିଲା। ମୁଁ କହିଲି ଏ ଶଳା ବୋଧେ ଆଇଡି ଟ୍ରାକ୍ କଲାଣି ଆଉ।
ହୁଁ।
କାରଣ ତାଠୁ ମୁଁ ଆଣିଛି ନା। ଫେଣି ସେ ଯୋଉ ବାଟରେ ହେଲେ ଫେଣି ମୋଠୁ ଗୋଟେ ଲୋଭ ଦେଖେଇ ନବ ନା ନାଇଁ। ହେଟା ଦେଲାରୁ ସେ ଆଇଡି ଫେଣି କାଟିଦେଲି ହେଇଟା।
ହୁଁ-ହୁଁ।
ଆଉ ହୁଁ।
ଦମନରେ
ଦମନ ଖେ କଣ ଉଠଉଚ?
ହଁ।
ଦମନ କଣ ଖେଳୁଚ?
ହେଇକି ଆଭେଟର
ଏ ଭାଇ ଆଭେଟର ଜମା ଖେଳନି ରେ। ଡେଲି ଉଠୋଉଚ? ଆ ମୋର ସେଇ ଏବେଟର ଅଭେଟର ଖେଳ ଖେଳିଲି ଯେ ସେଇଟାରୁ ମୋର ବେଶୀ କାଟିଲା।
ହଁ ହେଇଟା ତ କଟିଯାଏ। କାଲି ଆମର ଆଠଶହ ଟଙ୍କା ଲସ୍ କରିଦେଲୁ ଗୁଟେ ଥରେକରେ, ଥରେକେରେ ଚାରି ହଜାର ଉଠେଇଦେଲୁ।
ଆଉ ମାରିଦେଲା ଆଉ। କେତେ ଉଡିଲା କି?
କଁ କଇଲେ?
କେତେ ଉଡିଥିଲା?
ଉଡିଥିଲା ଚାରିଶ ଏକ ଯାଏଁ ଯାଇଥିଲା।
ମାରିଧିଲ କାଲି କେତେ ମାରିଥିଲ ଏଟା?
ଏଇଟା ତ କେ ହଜାରେ ଖଣ୍ଡେ।
ହଜାରେ ଚାରିଶ ମାରିଲେ ତ ତମେ ଆଠ ହଜାର ହବା କଥା।
ମାନେ ଚାରିଶ ଏକ ସେ ଉଡିଥିଲା ଆମେ ଅଧାରେ କାଟିଦେଲୁ
ହଁ ସେଇଆ କୁଅ ଦୁଇଶରେ କାଟିିଲ ନହେଲେ ଚାରିଶ କାଟିଥିଲେ ତ ଆଠ ହଜାର ହେଇଥାନ୍ତା।
ହଁ।
ନା କି।
ମତେ ଶୁଭିଲା କେତେ ଯାକେ ଉଡିଥିଲା।
ହଁ ନା ନା।
ଆମର ଏଇଠି ଗୋଟେ ପିଲା ଉଁ କେତେ ଏକ୍ସରେ କାଟିଲା ହାଲ
ହଁ ହଁ।
ସାତ ହଜାରେ କେତେ ଏକ୍ସରେ ଇନ୍ତି କାଟିଲା ଗୋଟେ।
ସେ କେତେ ପକେଇ ଦିଲା?
ଦଶ ଟଙ୍କା।
ଏ ସା ଯଦି ପକେଇଥାନ୍ତା ଶହେ ଟଙ୍କା ପକେଇଥାନ୍ତା କେତେ ଟଙ୍କା ତାର ହେଇଥାନ୍ତା?
ହଁ ବା ଦଶ ଟଙ୍କାରେ ଛପନ ହଜାରେ ଆଇଲା।
ନା ନାଇ। ଦଶ ଟଙ୍କାରେ ଛପନ ହଜାରେ ମାଇଲା ମାନେ ଯଦି ଦ ଶଏ ଟଙ୍କାଟା ମାରିଥାନ୍ତା କେତେ ଲ ତାର କେତେ ଲ ଲାଗିଯାଇଥାନ୍ତା କହିଲ।
ହେଇଟା ଗୋଟେ ଡରି ଡରି ନଗେଇ ଦେଲା ଦଶ ଟଙ୍କା ଥିଲା ତା ଆକାଉଣ୍ଟରେ। କଇଲା ମାରି ଦବା ଦେଖିବା କଣ ହଉଚି ହୁଁ। ହୁଁ। ଏବେ ବି ଡର ଲାଗୁନି କି କାଟି ଦବ ଯଦି ହଠାତେ।
ନାଇଁ ନାଇଁ ତେ ପକେଇବ ଯେତେବେଳେ ଡ ଡବଲ୍ ଦଉଚି ନା ନାଇଁ ଡ ଆଗେ ବ ତମ ଉଁ ଦେଖିବ ତମ ଇଏଟା ମୂଳଟାକୁ ଉଠେଇଦବ ଫାଷ୍ଟଟା।
ହୁଁ।
ତାପରଟା ଛାଡିବ ଯୋଉଟା ଛାଡିବ ଯେତିକି ତମର ତମ ଇଏ ଭିତେରେ ଉଠେଇଦବ ଆଉ।
ହୁଁ ହେମିତି ଗୋଟେ ଲକ୍ ଲାଗିଲା।
ମୁଁ ସେନ୍ତି ସବୁବେଳେ ଡବଲ ମାରେ।
ଏ ଦଶ ଟଙ୍କା ଯୋଉ ମାରିଥିଲ କଁ।
ନା ନା ତାର ସିନା ଡ ଦଶ ଟଙ୍କା ଥିଲା ତମେ ଯେତେବେଳେ ପକେଇବ ଡବଲ୍ ପକେଇବ। ସିଙ୍ଗିଲି ପକେଇଲେ ହେଲା ଆଁ ଦଶ୍ ଦ
କାଟି ଦଉଚି ମୁଁ।
ଆ ଟୁ ଏକ୍ସରେ ! ! ! ! ! ! ! ! ! ! କାଟୁଥୁବ ଦେଖିବ ତାର ଗୋଟେ ଅଛି ଇଏଟେ ତା ସି ସିଷ୍ଟମ ଗୋଟେ ଅଛି ମତେ ଥର ଗୋଟେ ବେ ପିଲାଟେ ଦେଖଉଥିଲା।
କିଛି ଶବ୍ଦ ଆସୁନି
ସବୁଗୁରା ମାନେ ସେଇଟାରେ ତା ଫାଇଲି ବିଷେୟେରେ ସବୁ ବୁଝଉଥିଲା ମୁଁ କଇଲ ଏରା ବେକାରିଆ ମୁଁ ଏରା ମୁଣ୍ଡେରେ ପୁରେଇଲେ ବାଇଆ ହେବି! ! ! ! ! ! ! ! ! ! ବେଳ ପଇଲେ ମୋ ଆକାଉଣ୍ଟରୁ ବି ପଇସା କଟିଯିବ କେତବେଳେ।
ଉହୁଁ ଉହୁଁ।
ସେଇଟା ଗୋଟେ ନିଶା ଯେ।
ହଁ ବା।
ସେ ଦେଖେଇଲା ମାନେ ତାର କେତେ ତେକେ ଗଲା ପରେ ଆଠୁଟା ନା ନଅଟା ଏକ୍ସେ ଦେଖ ତ କମ୍-କମ୍ କାଟି ଦେଇଥିବା
ହୁଁ।
ତାପରେ ଦଶଟା ଏଗାରଟା ଯିବ ତାପରେ ଯୋଉଟା ପକେଇବ ଦିଟା ପକେଇଥଦବ ଗୋ ଟେ କାଟିବ ଗୋଟେ ରଖିବ ସେଇଟା ଟାଇମ୍ ନାଗିବ।
ହ ଆଉ ଆଉ କଣ କରୁଚ?
ଆଉ ସେନ୍ତି କରିକି ଯଦି ଖେଳିବ ତଥାପି ଯଦି ହ୍ୟାଗ କରିବାକୁ ଚାହିଁବ ଯଦି ଡ଼ବଲ ମୋବାଇଲ୍ ଯଦି ଚଲେଇବ ହ୍ୟାଗ-ହ୍ଯାଗ ହେଇଯିବ।
କଣ ହ୍ୟାକ୍ ହେଇଯିବ?
ଆଉ ଆଗ ପଛ ହେଇ ଆଗ ନାଇଁ ଆଇଡି ହଉନି। ମାନେ ଗୋଟେ ଆଇଡି ର ଯଦି ଦିଟା ଦି ଜଣ ଖେଳୁଚ ନା।
ଉଁ ହୁଁ ନା ଆମେ ବହୁତୁ।
ଶୁଣ ବହୁତୁ ଖେ ଆଉ ଚାରିଜଣ ଖଣ୍ଡେ ଖେଳୁଚ ଖେଳ କିଛି ନାହିଁ। ମାନେ ଦେଖୁଥିବ ଟାଇମ୍ ଟା ସମାନ-ସମାନ ଯାଉଚି ନା ନାଇଁ।
ହୁଁ।
ତମ ମୋବାଇଲ୍ ଦେଖୁଥିବ ତମ ସାଙ୍ଗ ମୋବାଇଲ୍ ଦେଖିବ ଯଦି ଏକା ଟାଇମରେ ଚାଲିଲା ଏଁ-ଚା ଚାଲିଲେ କିଛି ନାହିଁ, ଯଦି ଦେଖିବ କେତବେଳେ ଆଗପଛ ହେଇକି ଚାଲିଲା
ହୁଁ।
ସେଇଠି ଭାଇ ତମ ଲକ ଟା ଖୋଲିବ।
ହୁଁ-ହୁଁ
ଏଇଟା ଗୋଟେ ମୁଣ୍ଡରେ ଏଇଟା ଗୋଟେ ରଖିଥା ଏଇଟା ଗୋଟେ କେତବେଳେ ଦେଖ ଦେଖିବ ଦେଖି ସାରିଲା ପରେ କରିବ ତାପରେ କହିବ ହଁ ଭାଇ ସତ କହୁଥିଲେ କି ମିଛ କହୁଛି।
ହୁଁ-ହୁଁ
ପ୍ରାୟ ଟାଇମି ଆମେ ଏଇ ଭଳିଆ କରିକି ଲଗାଉ।
ହୁଁ-ହୁଁ ଆଉ କରିଆ ଏଥିରେ କଣ ଅଛି।
ନାଇଁ ନାଇଁ ତମେ ଏଇ ନର୍ମାଲ ହେରେ ଖେଳୁଚ ନା ନାଇଁ?
ହୁଁ।
ତମେ ଏଇ ବସିଲା ଟାଇମ୍ ରେ ଖେଳୁଚ। ଦେଖିବ ମାନେ ତମ ଆପ୍ ଟା ଦେଖିବ ତାଙ୍କ ଆପ୍ ଟା ଦେଖିବ-ଦେଖିବ ଏଟା ଟୁ ଏକ୍ସ ଆଇଲା କି ଟୁ ଏକ୍ସେ ଫାଇଭ୍ ଆଇଲା ଟୁ ଏକ୍ସ ଏଇଟି ଆଇଲା ସମାନ ସମାନ ଯଦି କଟିଲା ଜାଣିବ ଯେ ସମାନ-ସମାନ ଚାଲିଚି। ଆ ଦେଖିବ ବାଇଚନ୍ସ କେତେବେଳେ ଆଗ ପଛ ହେଇକି ଚାଲିବ
ହୁଁ।
ତାଲେ ତମର ଚାଲୁ କି ତମ ସାଙ୍ଗରେ ଚାଲୁ।
ହୁଁ।
ପଏଣ୍ଟ ସେଇଟାରେ ଯଦି ବାଗେରେ ସାଗେରେ ଯଦି ଦେଖି କି ନଜର କରିକି ମାଇଲ ସେଇଠି ପଏଣ୍ଟ ଟା ଉଠେଇଦବ।
ହୁଁ।
ନା ଏମିତି କେବେ କରିନା? ଆ କରିନା ଜାଣିନଥିଲ ବୋଧେ ଆଉ।
ହଁ ତ ଜାଣିନି।
ଆମେ ଏନ୍ତି ଯେତେବେଳେ ଯୋଉ ଆସେ ତିନିପତି ଗୋଲଡ ଯୋଉ ତାସ୍ ଖେଳ ଆସେନି କି।
ହୁଁ-ହୁଁ।
ନା ଜାଣିନା?
ଏଇଥିରେ ବା ଏଇ ଆପଟାରେ।
ନାଇଁ ନାଇଁ ହେଇଟା ଗୋଟେ ତିନିପତିର ଷ୍ଟାର ଗୋଲ୍ଡ ହେଟା ଗୋଟେ।
ଓହୋ ହେରା ଆମେ ତାସ ବିଷୟରେ ଏତେ ନଲେଜ ନାହିଁ ଆମର।
ଆଉ?
ନା।
ସେଇଟାରେ ଆସେ ସେ ସେଇଟାରେ ଆସେ ଗୋଟେ ମାନେ ଆମର ଯେଉଁ ଗେଟି ପା ଗେଟି ପାଲି ନୁହେଁ କି ଲୁଡ଼ୁ ଲୁଡ଼ୁଟା।
ଡୁପାଲି ହଁ।
ଲୁଡୁ ଟା ଯୋଉଟା ଦବ ଗୋ ଗୋଲ୍ଡ ଦବ କି ଗୋ ଗୋଲ୍ଡବ ଦିଏନି କି।
ହୁଁ ହୁଁ।
ସେଇଟାରେ ଥ୍ରୀ ଏକ୍ସ ଫୋର ଏକ୍ସ ଏମତି ଲଗେଇକି ଗୋଲଡ କେଇଟା ଗୋଲ୍ଡ କେତେ ପଏଣ୍ଟ ହେ ନା ଦଶ ଟଙ୍କା ପକେଇଦିଅ ଯଦି ଛଅ ଲାଗିଗଲା ଛଅ ଏକ୍ସ ଯଦି ଲାଗିଗଲା ହେଇଟା ଆଇଲା ତମର
ସବୁୁ ଦେଇଦବ ଖାତରେ ସେଇଟା
ହୁ ହୁଁ।
ଆମର ସେଇଟା କଣକି ଆମ ଆମ ଏପଟେ ଛୁଆ ସବୁ ହାକ୍ କରିକି ସେଇଭଳିଆ ସେଇ ଏକଖାରେ ଦୁଇ ଚାରି ଛୁଆ ଏମିତି ବସି ପଡ଼ିବେ ଯାହାର ଲାଗି ଯାଇଥିବ ତା ଇଏରେ ପଇସାକୁ ପକେଇବେ।
ହୁଁ ହୁଁ।
କିନ୍ତୁ ବହେ ଛୁଆ ଏମିତି ଉଠାନ୍ତି ଯେ ସଳା ସେଇଟା ଆଉ ସେ ଆପଟା ବ୍ୟାନ୍ ହେଗଲାକି କଣ ହେଲା କେଜାଣି କଟିଗଲା ଆଉ ସେ ଆପ୍ ଟା ଖୋଲିଲାନି।
ହୁଁ ହୁଁ ତାପରେ ଏଇଟା କୋଉଠୁ ପାଇଲ?
କୋଉଟା?
ଏଇ ଆପ୍ ଟା?
ଏଇ ଯୋଉ କାରିଆ?
ହୁଁ।
ଏଟା ଜଣେ ସାଙ୍ଗ ସାଙ୍ଗ ଗୋଟେ ଦେଇଥିଲା ଆଉ।
ହଉ ଆଉ କଣ କରୁଛୁ ନା ଆମେ ଆଗରୁ କରୁଛୁ ବା।
ହ ହେଲା ପୁରୁଣା ଆଉ ଏଟା କୁଆଡେ ବନ୍ଦ ହେଇଯିବ।
ହୁଁ କିଏ କହୁଛି କିଏ କହୁଛି?
ଜିତିଲେ ଦି ତିନି ମାସ ଭିତରେ କୁଆଡେ ବନ୍ଦ ହେଇଯିବ ଏଟା ଅଧିକ ମେମ୍ବର ବଢିଲେ କୁଆଡେ ବନ୍ଦ ହେଇଯାଉଛି।
ଏଟା ତିନି ବର୍ଷ ହେଲା ଚାଲିଲାଣି ଆପ୍ ଟା ବନ୍ଦ ହେଇଯାଉଛି।
ତିନି ବର୍ଷ ହେଲା?
ହଁ।
ଓହୋ ଆମର ଏପଟେ ପିଲା ବେଶୀ ଜାଣିନାହାନ୍ତି ଏ ବିଷୟରେ।
ହୁଁ ହୁଁ।
ଜାଣିନାହାନ୍ତି।
ନା ମ କିଏ ବନ୍ଦ ହବନି। ତା ଆଗକୁ ଆଗକୁ ଟାକ୍ସ ଦବ ତାର। କରିବ ହେରା ଆଉ।
ମୋର ଆରଟାରେ ଗୋଟେ ଟାସ୍କ୍ ହେରା ତିରିଶ କମ୍ପ୍ଲିଟ୍ ହେଇଯାଇଛି କାହିଁ ହେଟା ଆଉ କିଛି ଟାସ୍କ୍ ଦୋଉନି କଣ ପାଇଁ?
ଏଇଟା ତମର ଚେକ୍ ହବ କଲ ରେକର୍ଡ ଆ ତାପରେ ପଇସା ଆସିଲେ ତାପରେ ଆସିବ ଆଉ।
ନା ଏଇଟା ତ ଆସିଯାଇଛି ପଇସା।
ପଇସା ଆସିସାରିଲାଣି?
ହଁ।
ଏଇଟା ଆଇବ କେତେ ଦିନ ପରେ ଆଉ। ଏଇନା ତାଙ୍କର ଯିଏ ଦେଖ ଖୁଛି ସବୁ ମାନେ ସବୁ ଏଇରା ମାନେ ବୁଝୁଛି ତାଙ୍କର ଟିକେ ଦେହ ଖରାପ ହେ ଯେ ସେ ଏଇନା ଟିକେ ଲେଟ୍ ହଉଛି ତାଙ୍କର ଆଉ। ଷ୍ଟାଫ୍ କେହି ନାହାନ୍ତି ଏଥିପାଇଁ ଚେକ୍ କରିପାରୁନାହାନ୍ତି।
ସେଇ ଯୋଗୁ ଟ୍ରାକସ ଦେଉନାହାନ୍ତି ନା?
ହୁଁ ଗ୍ରୁପ ରେ ଦେଖୁନ କି କହୁଛନ୍ତି ସେ। କଣ ହେଇଚି କଣ ଅସୁବିଧା ହେଇଚି ସବୁ ପଚାରୁଚନି ନା? କାର ଟାକ୍ସ ଆସୁନି
ହୁଁ ହୁଁ।
ହଉ ରଖୁଚି ଦଶ ମିନିଟ୍ ହେଲାଣି।
ହେଇଗଲା।
ହଁ ସାଢ଼େ ଏଗାର ମିନିଟ୍ ହେଲାଣି।
ଆ ହଉ ଏଗୁରା କଟିଯିବ ମନକୁ ଆଉ।
ହଉ ରଖୁଚି।